ହ୍ୟାଲୋ। ହ୍ୟାଲୋ। ନା। ଶୁଭୁନେଇ ବୟସ ଟା କୋଉଠି ଅଛ? ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ?
ଏଇ ବସିଛି, ଆପଣ?
ଅଁ ମୁଁ ଏବେ ବସିଛି ଟିକେ ଚାହା ପିଉଛି ଆଉ।
ଉଁ ହୁଁ।
ଆଉ କଣ କରୁଛ?
ହ
ଖାଇଲନ ନା ନାଇଁ?
ହଁ।
ଉଁହୁଁ ଆଉ ହଁ ମୁଁ ଖାଇଲିଣି। ଚା ବିସ୍କୁଟ ଟିକେ ଖାଇଥିଲି ଆଉ।
ଓହୋ ଆଉ ଦେହ ଭଲ ନା?
ହଁ।
ଉଁ ହୁଁ
ଆଉ ତମେ କଣ ଏବେ କରୁଛ?
ଏଇ ବସିଥିଲି ଆଉ।
ଓ ହଁ ଆଉ କୁଆଡେ ଯାଇନ ବୁଲିବାକୁ?
ନା ଆଉ ବୁଲିତେ ଯାଇନି ବର୍ଷା ହୋଉଛି।
ଉଁ ହୁଁ ତମ ଆଡ଼େ ବର୍ଷା ହୋଉଛି କି?
ହଁ ତମ ଆଡେ?
ହଁ ଆମ ଆଡେ ବି ବର୍ଷା ହୋ। କାଲି ଟିକେ ଜୋର୍ସରେ ହୋଉଥିଲା।
ହୁଁ ହୁ
ଆଜି ଟିକେ କମ ଆଉ।
ତମର?
ଆଜି ଟିକେ କମ।
ହଁ। ଆଉ କଣ ଆଜି ଖାଇଛ?
ଯୋଉ ଦିନରେ ନା କେତେ
ହଁ ଦିନରେ କଣ ଖାଇଛ?
ଏଇ ଭାତ ଡାଲି ଶାଗ ଭଜା
ଆହା।
ଆପ୍ ହଁ ଆପଣ?
ଅଁ ଭାତ ଡାଲମା ହେଇ ଥିଲା ତାପରେ ଶାଗ ଭଜା ଆଉ ଝୁଡଙ୍ଗ ଭଜା ଆଉ କଣ ଉଁ କୁନ୍ଦୁରି ଭଜା ହେଇଥିଲା ଉ ଦହି ଆଉ କଣ? ଣ ବଡି ଟମାଟୋ ଆଉ ଧନିଆ ପତ୍ର ପାଗ ଆଉ କାକୁଡ଼ି ଆମ୍ବ। ଏତିକି ଆଉ।
ଆଉ ଦେହ ଭଲ ଅଛି?
ହୁଁ ହଁ ଭଲ ଅଛି ଆଉ। ଆଉ ତମ ଘରେ ସବୁ କିଏ ଅଛନ୍ତି?
ଆଉ ତମ
ସମସ୍ତେ ପୁଣି କିଏ କହିବ ନା ଆଉ? ଆମର ଅଛନ୍ତି ଆମର ଜେଜେ ଅଛନ୍ତି ଆଉ ଦାଦା ଖୁଡି ସବୁ ଅଛନ୍ତି। ଆ ପୁଅ ଦି ଜଣ ତାଙ୍କ ବାପା ମୁଁ ହୁଁ ସମସ୍ତେ ଅଛୁ ଆଉ। ହଁ ତମ ଆଉ କଣ କୁହ ତମ ଆଡେ କଣ ହୁଏ ସବୁ? ପର୍ବ କଣ ହୁଏ?
ଆମ ଆଡେ ତ ସବୁ ପର୍ବ ହୁଏ ଆଉ। ଆଉ ଏଥର ଯାଇଥିଲ ନା ପୁରୀ?
ପୁରୀ ହଁ ଯାଇଥିଲୁ।
ଉ ହୁଁ କେବେ?
ପୁରୀ ଯାଇଥିଲୁ ଏଇ ଅକ୍ଟୋବର ମାସରେ ଯାଇଥିଲୁ।
ଉହୁଁ।
ହୁଁ ପୁଣି ଯିବୁ।
ଉଁ ହୁଁ।
ଆସୁନ ଯିବା ସାଙ୍ଗ ହେଇକି।
ହଁ ଡାକିଲେ ଯିବୁ ଆଉ।
ଡାକିବୁ କଣ ଯିବ ତ ସାଙ୍ଗ ହେଇକି ଯିବା ଆଉ। ଯିବା ସାଙ୍ଗ ହେଇକି ଆଉ। ଆଉ କଣ ଖାଇବାକୁ ତମକୁ ଭଲ ଲାଗେ ଆ
ହଁ ସେମିତି ମାନେ କିଛି ନାହିଁ। ଏମ ଭଲ ଲାଗେ ଆଉ।
ଭେଜ ନା ନନଭେଜ?
ନନଭେଜ ଉଁ।
ଓହୋ ଉଁ ହୁଁ ତମେ ପୁରି ଯାଇଚ ନା ନାଇଁ?
ହଁ ପୁରି ଯାଇଥିଲି ଆଉ।
ଉଁ ହୁଁ ଠାକୁର ଦର୍ଶନ କଲ। ଆଉ କଣ ଖାଇଲ ପୁରିରେ?
ପୁରିରେ ଭୋଗ ମୋଗ କଣ ଖାଇଲୁ ବୁଲିଲୁ ଆଉ।
ଆ-ଆଉ ସମୁଦ୍ର କୂଳ ଯାଇଥିଲ?
ହଁଅ।
ଆଉ ସ୍ଵର୍ଗ ଦ୍ୱାର।
ହୁଁ ଯାଇଥିଲୁ।
ଉଁ ଭିତରେ ପସିକି ଦେଖିଲ?
ହଁ।
ଡର ମାଡିଲା ନି?
ନାଁ ଡର କଣ?
ଅ ହୋଉ। ଆଉ ପୁରିର ଏଇ ଯୋଉ ଖଜା ଖାଇଚ ନା ନାଇଁ?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
ପୁରି ଖଜା।
ହାଲୋ।
ପୁରି ଖଜା ଖାଇଛ ନା ନାଇଁ?
ହଁ।
ହୁଁ ହୁଁ ଆଉ ଟିକେ ଭଲସେ କଥା କୋହୁନ ଖାଇନ କି ଆଜି। ନା ଖାଇବା ପଠେଇବି ତମ ଯୋଗୁ। କଣ କୁହ। ତମେ କହିବ ନା ଆଉ।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
ହାଲୋ।
ହାଲୋ।
ହୁଁ ଆଉ କଣ ଟିକେ କୁହ।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
ଆଉ ତମ ଗାଁରେ କଣ ଯାତ୍ରା ଫାତ୍ରା ହୁଏ କୁଅ? ଆଁ। କଣ ଯାତ୍ରା ହୁଏ। କଣ ଯାତ୍ରାରେ କଣ ମିଳେ ଟିକେ କୁହ? ହୁଁ। କୋଉଠି ଅଛ ଟାୱାର ପାଉନାଇଁ?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
ବାହାରକୁ ଯାଉନ। ହାଲୋ।
ହଁ ହାଲୋ।
ସୁୁବିଲା?
ହଁ।
ହଁ ହଁ ଶୁଭିଲା ଟିକେ ବାହାରେ ଆସିକି କଥା ହବା ନା ଆଉ ଆଉ କଣ ତମ ଆଡେ ଯାତ୍ରା ହୁଏ କୁହ?
ଆମ ଆଡେ ତ ଯାତ୍ରା ସେଇ ଜାଗର ଯାତ୍ରା ହୁଏ, ତମ ଆଡେ
ଓହୋ କୁହ, ଆମର କିଛି ଯାତ୍ରା ନାହିଁ। ଯାତ୍ରା ନାଇ, କଣ ଯାତ୍ରା ରୁ କିଣ? ଆଁ କଣ ଏ ବର୍ଷ ଯାତ୍ରାରୁ କିଣିଛ?
ସବୁ କିଣିଛ ଆଉ
ତଥା କାଳେ ମୋର ହେଇଯିବ ବୋଧେ ମୁଁ ନେଇଯିବି ବୋଧେ କଣ କହିଲେ କଣ କଣ ଆ ତମ ଘରେ ଏତେ ବାଟରେ ମୁଁ ନେବିିନି କଣ କଣ କିଣିଛ କୁହ?
ସବୁ ଏ ଯାତ୍ରାରେ ଯାହା ଯାହା ମିଳେ ଆଉ
ହଁ ମିଳେ ତ ସେଇଟା କହୁନ
ଏଇ ଘର ଜିନିଷ ସବୁ ସଜେଇବା ଜିନିଷ
ହଁ ହଁ ତମ ନିଜ ଲାଗି କଣ କିଣିଲ?
ଏଇ ଟେସ୍ନାରି ଆଉ କଣ
ଆଁ ତମ ଝିଅ ଯାକୁ
ଆଜ୍ଞା।
ଝିଅ ଯୋଗୁ କଣ କିଣିଲ?
ଏଇ କିଣିଲି ଆଉ
ହଁ ହଁ। ହୁଁ ଆଉ ଯୋଉ ରାତିରେ କଣ ଖାଇବ?
ରାତିରେ ରୁଟି କରା ହବ
ହୁଁ
କଣ କରାହବ ଆଉ
ହୁଁ ହୁଁ ଆଉ ଯାଇଛ ନା ଘଟଗାଁ ତାରିଣୀ? ଓଁ ହୁଁ ତାଙ୍କ ପ୍ରସିଦ୍ଧ ଭୋଗ କଣ କହିଲ ଦେଖିଆ କଣ ପ୍ରସିଦ୍ଧ ଭୋଗ ତାରିଣୀଙ୍କର କୁହ? ମାଙ୍କର ପ୍ରିୟ ଭୋଗ ନଡ଼ିଆ ନୁହେଁ କି?
ନଡ଼ିଆ ନଡିଆ କୋରା ଆଉ ସେ ବଢିଆ ଲାଗେ ନା ଆଉ ନଡିଆ କୋରା କୋରା ନଡିଆ ଭଲ ଲାଗେନି?
ଆଉ କଣ କୁହ?
ଆ କୁହନ୍ତୁ
ଆଉ ଘରେ ସମସ୍ତେ କଣ କରୁଛନ୍ତି? ପିଇ ଦେଇଥା ସେଇଠି ଥୋଈଦେ ହୁଁ ହୁଁ ତମ ଆଡେ ଲାଇନ ବୋଧେ ଅଛି
ହଁ।
ଆମର ତ ନାହିଁ ଅନ୍ଧାରରେ ରହିଛୁ ନା ଆମର ନାହିଁ
ହୁଁ ହୁଁ ରୋଷେଇ ବୋଧେ ସଇଲାଣି ନା କଣ
ନା ରୋଷେଇ ସରିନେଇ ରୁଟି କରିବା ଆଉ
ହୁଁ ହୁଁ ହୁଁ ହୁଁ
ହେଇନି ଆଉ ଧୂପ ଦିଆହବ ଏଇନା ଟିକେ ତାପରେ ରୁଟି କରିବା
ଏତେବେଳୁ ଧୂପ ଦବ?
ହଁ ଦେବୁ ଆଉ ପାଞ୍ଚ ମିନିଟ ପରେ
ତମର ଧୂପ ଦିଆହେଲାଣି?
ନା ନା ଆମର ଏତୋଉଳୁ ଦିଆହୁଏନି।
ହୁଁ ହୁଁ ଦିଆ ହେଇନି ଦିଆ ହବ ଆଉ ଟିକେ ଆମ ଝିଅ ଦେଇଦବ ଆଜି। ଆଓ। ଆଉ ଆଉ କଣ କରୁଛ କୁହ?
କଣ କୁହନ୍ତୁ?
ଆଁ
ଆଜ୍ଞା।
କଣ କରୁଛ?
ବସିଛି।
ଓହୋ। ଆଉ କଣ ଜଳଖିଆ ପତ୍ର ଖାଇଲଣି?
ହଁ ଖାଇଥିଲି ଗୁପଚୁପ୍ ଖାଇଥିଲି ଆଉ।
ଆ ଦେଖରେ ଆଉ ଏକୁଟିଆ ଏକୁଟିଆ ଖାଇ ଦୋଉଚ ଆଉ।
ହୁଁ।
ମୁଁ ତ ପାଖରେ ହେଇଥାନ୍ତା ପଳେଇଥାନ୍ତି ଏଇନା।
କଣ?
ପାଖରେ ହେଇଥିଲେ ଏଇନା ତମ ଘରକୁ ପଳେଇଥାନ୍ତି।
ହୁଁ।
ଅ ହୋ। ହଉ ହଉ ଝିଅ ରଖୁଚି ଆଁ ରହୁଚି।